ହାଲୋ।
ଆଜ୍ଞା ଶୁଭିଲା।
ହଁ ଶୁଭିଲ।
ଆଜ୍ୟୁ
ହଁ କଣ କରୁଛ।
ଶୋଇ ଲ ଖାଇସାରିଲେ ତ ଏବେ।
ଖେଳିଲ।
ଆଜ୍ଞା ଆପଣ।
କଣ ଖାଇଲ?
ଆ ଆମେ ଭାତ ଡାଲମା ଆଉ ସାଲାଟ ଆଉ ତରକାରୀ ଖଇଲୁ।
ଓହୋ ଆଯି ବା ଆମର ଆଜି ଚିକେନ ମାଛ ଆଉ ସେ ଆମ ଆରଘରେ ନା ନା ସେଇ ପୁଅ ଗୁଡା ସବୁ ପଳେଇବେ ସେ ପୁତୁରା ହେବେ ଆମର। ସେ ସବୁ ହଷ୍ଟେଲ ପଳେଇବେ ସବୁ ଛୁଆ ଗୁଡା ଆଉ ସେ ନାନୀ ଖାନ୍ତିନି ତ ଚିକେନ୍ ତାଙ୍କ ହୁଁ।
ସେଥିଲାଗି ଆଜି ଆପଣଙ୍କ ନନଭେଜ ହେଇଛି।
ହଁ ସେ ଛୁଆ ଟାଙ୍କୁ ଡାକିଥିନୁ ଚାରିଜଣରୁୁ ଜଣେ ପଳେଇଲେଣି ସକାଳୁ ଆଜି କଟକ। ସେ କଟକ ହଷ୍ଟେଲ ରେ ପଢୁଛି। ସେ ଅଷ୍ଟମରୁୁ ପଡୁଛି ତାପରେ ଆଉ ଜଣେ ସିଏ ଯିବ କନ୍ତି ତାର ପ୍ଲସ ଟୁ କରିବ। ଆଉ ଜଣେ ତାର ଅଛି ପିଜି ପାଇଁ ପକଉଛି ଆଉ ସାନଟା ମନା ଷଷ୍ଠ ହେଲା ଆଉ ଏସବୁ। ପଳେଇବେ ଯିଏ ଯୁଆଡେ ସେଇଥିନାଇ ରଜ ସେ ତ ଆସ
ଓ ହଁ ମାନେ ରଜ ରଜ ଛୁ ଟି ସରିଗଲା
ହୁଁ। ହଁ ଭାଇ ଯିଏ ଯୁଆଡେ ପଳେଇବେ ନା ଆଉ ପାଠ ପତ୍ତା ଆଉ ଏଇନା ଆଉ କଣ। ବୋତ ଦି ମାସ ହେଲାଣି ଛୁଟି ହେଲାଣି କହିବାକୁ ଗଲେ।
ଦୁଇ ମାସ୍ ହେଲାଣି। ତ ସବୁ ହଷ୍ଟେଲକୁ। ଆପଣଙ୍କ ଝିଅ କଣ କରୁଛି। ହ୍ୟାଲୋ। ହାଲୋ। ହାଲୋ।